ହ୍ୟାଲୋ ହଁ। ନାଇଁ ବସିଥିଲି ତମେ?
ମୁଁ ଏଇ ବସିଛି ଯାଇଥିଲି ଟ୍ୟୁସନ ଟ୍ୟୁସନରୁ ଯାଇକି ଆସିକି ଏଇ ମାନେ ଇଏ ଖାଇବି ଉଁ ମାନେ ଅପରାହ୍ନ ଖଛି ଖାଇନି ଖରାପ ବେଳ ଠାରୁ ଏବେ ଖାଇବି। ଖାଇବା ପାଇଁ କିଛି ତିଆରି କରୁଚି। ଯାଇଥିଲି କିନା ଟିକେ ପଢିବା ପାଇଁ ପଢିବା ପାଇ ଯାଇଥିଲି। କିନ୍ତୁ ସେଠି ସେଠି ଆମେ ସବୁ ସାଙ୍ଗ ଧରି ଗୁପଚୁପ ଭରିକା ଆଣିକି ସେ ସେଠି ସେ ଭିତରେ ଖାଇ ଦେଇଥିଲୁ। ପେଟ ପୁରିଥିଲା ଘରକୁ ଆସିଲି। ଡେରି ହେଇଗଲା ଦିଟା ହେଇଗଲା ଦିଟା ହେଇଗଲା ଯେମିତି ଆଉ ଖାଇଲିନି ପଳେଇଥିଲି ଟ୍ୟୁସନ। ତା ତିନିଟା ରୁ ପାଞ୍ଚ ସନ ପଯ୍ୟନ୍ତ ଟ୍ୟୁସନ ରହିଲା ଟ୍ୟୁସନ ସାରିକି ଆସିଲି ଟିକେ ଭାତ ମତେ ମୁଁ ଟିକେ ଭାତ ଯାଉ ଭଜା କରିକି ଖାଇବି ଭଲ ଲାଗିବ। ତେଲ ପକେଇକି ଏ ଯୋଉ ଭାତ ବି କେମିତି ଭଜା ହୁଏ ତମେ ଜାଣିଛ?
ଏଇଥିରେ ଫାଷ୍ଟ ପିଆଜ ମାନେ ତେଲ ପକେଇକି ପିଆଜ ପକେଇକି ତାକୁ ଟିକେ ଭୁଣିକି ତାପରେ ଭାତ ପକେଇକି କଲେ ଭଲ ଲାଗିବ।
ନାଇଁ ଶୁଣ ମୁଁ କହୁଛି ଆଗେ ତେଲ ଟିକେ ପକେଇଦବ ଯାହାବେ ତମର ଯଦି ପୃଥ ଭଲ ନର୍ମାଲ ଯଦି କରିବ ତ ଏଇଥରେ କରିଦବ ନହେଲେ
ହଁ।
ପିଆଜ ପକେଇଛି ସେ କେତେ ପିଆଜ ବ୍ରାଉନ ହେଇଗଲେ ତମମାନେ ହାଁ ଭାତ ପକେଇଦବ ତାପରେ ଲଙ୍କାଗୁଣ୍ଡା ହଳ ଟିକେ ପକେଇ ଦେଇକି ତାପରେ ଲୁଣ ପକେଇ ଦେଇକି ତାପରେ ମିକ୍ସ କରିଦବ ତାପରେ ତାପରେ ଟିକେ ଇଏ ପକେଇଦବ। ଆଃ ନେମ୍ବୁ ପକେଇଦବ ବଢିଆ ନାଗିବ ଖାଇବା ପାଇଁ।
ହଁ।
ମୁଁ ଏଇଭଳିଆ କରିକି ମତେ ବହୁତ ଭଲ ଲାଗେ ମୁଁ ଏଇଭଳିଆ କରିକି ଖାଏ।
ନା ନା ମୁଁ ସେମିତି କରେ ମୁଁ ସେମିତି କରିପାରେ ନା। ମୁଁ ତମର କିଛି କୋଶ୍ଚିନ୍ ପଠଉଛି ତମ ଉତ୍ତର ଦବ।
ହଉ କହୁନା କଉ କୁହ।
ପଠଉଛି ରୁହ। ଦେଖ ପଠେଇଛି।
ପଠେଇଛ ମୋତେ। ପ୍ରଶ୍ନ କଣ?
ସହର କଣ?
କଣ କହିଲ।
ମୁଁ କହିଲି ସହର କଣ?
ଫାଷ୍ଟ ହଉଛି ସହର କଣ ଉତ୍ତର ହଉ। ଚି ସହର ହେଉ ହଉଛି ଏକ ଘନ ଜନ ବସିତ ଏ ଟିକେ ରୁହ ଟିକେ ଟିକେ ରୁହ ସହଘର ହଉଛି ଏକ ଘନ ଜନ ବସିତ ପୂର୍ଣ୍ଣ ସ୍ଥାନ ଯୋଉଠାରେ ବହୁ ଲୋକ ବସବାସ ବାସ କରନ୍ତି ସହର ଯେଉଁଥିରେ ବହୁତ ମାନେ ସେ ଠିକ ଅ ଆମ ଗାଁ ରୁ ଅଲଗା ମାନେ କି ଲୋକ ଅଲଗା ସେଇ ଲୋକ କିନ୍ତୁ ଅଲଗା ତାଙ୍କ ଜୀବନ ଶୈଳୀ ତାଙ୍କର ଅଲଗା ଆମର ଗାଁରେ ଜୀବନ ସହର ଲୋକ ତ ସବୁ ଗାଁ କଣ ଜୀବନଶୈଳୀ ଅଲଗା ସହର
ତମ ପୁଅ ରୁହ ଟିକେ ଟିକେ ତମାକୁ ମୁ ତୁ ତମେ ତାଙ୍କ ନା କୋଉନ ତମେ ସହର କଣ ତମେ
ପ୍ରଶ୍ନ ପଚାର ନା ମୁଁ କଇବି।
ହଁ ସେଇ ପ୍ରଶ୍ନ ପଚାରିଲେ ସହର କଣ?
ସହର କଣ? ସହର ହଉଛି ଏକ ଘନ ଜନବସତି ପୂର୍ଣ୍ଣ ସ୍ଥାନ। ଯେଉଁଠାରେ ବହୁ ଲୋକ ବାସ କରନ୍ତି। ଏବଂ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥାଏ। ସହର ଆଧୁନିକ ଜୀବନର କେନ୍ଦ୍ର ସ୍ଥଳୀ ଭାବେ ପରିଚି- ଏଠାରେ ବିଭିନ୍ନ ପୋଷର ଲୋକ ବାହୁ ବସବାସ କରନ୍ତି। ଏବଂ ଆର୍ଥିକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ଚାଲିଥାଏ। ସହର ଦେଶର ଦିକ୍ କାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ହୁଁ ମୁଁ ଆଉ ଗୋଟେ ପଚାରୁଚି ସହରର ଗୁରୁତ୍ୱ କଣ?
ତମେ ପଚ୍ କଣ ହେଲା?
ମୁଁ କଇଲି ସହରର ଗୁରୁତ୍ଵ କଣ?
ହଁ ହଉଚି ପୁଅ କହୁଚି ରୁହ ଟିକେ। ସଅ ସହର ଏକ ଦେଶର ଆର୍ଥିକ ଓ ପ୍ର ପ୍ରଶାସନିକ ବିକାଶର କେନ୍ଦ୍ର ଅ ଏ ଏଠାରେ ଶିଳ୍ପ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ ସୁବିଧା ଉପଲବ୍ଧ ଥାଏ। ସହରେ ଲୋକଙ୍କୁ ଚାକ୍ କିରି, ବ୍ୟବସାୟ ଓ ଉନ୍ନତ ଜୀବନ ଯାପନର ସୁଯୋଗ ଦିଏ। ଏହାର ଦେଶରେ ଅର୍ଥନୀତିକୁ ମଜବୁତ କରିଥାଏ। ହେଲା।
ହଁ।
ଯେ ସହରର ପ୍ରମ୍ ପ୍ରମୁଖ ବୈଶିଷ୍ଟ୍ୟ କଣ କହିଲ ଟିକେ?
ସହରର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଗନ୍ ଘନ ଜନସଂଖ୍ୟା। ଉନ୍ନତ ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବଜାର ଏବଂ ପରିବହନ ବ୍ୟବ୍ ବ୍ବସ୍ଥା। ସହରରେ ଆଧୁନିକ ଘର ବାଡି ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଥାଏ। ଏହି ସବୁ ବୈଶିଷ୍ଟ୍ୟ ସହରରକୁ ବା- ସହର କୁ ଗ୍ରାମଠାରୁ ଭିନ୍ନ କରେ। ମୁଁ ପଚାରୁଚି। ସହରର ଲୋକମାନେ କିପରି ଜୀବନ ଯାପନ କରନ୍ତି?
କଅଁ କଇଲ?
ମୁଁ କଇଲି ଇସ୍
ସହରେ ଲୋକମାନେ ସାଦ୍ ରଣତଃ ବ୍ୟସ୍ତ ଜୀବନର ଜୀବଯାପନ କରନ୍ତି। ସେମାନେ ବିଭିନ୍ନ କାର୍ଯ୍ୟ କରେ କାରଖାନା ବ୍ୟବସାୟ ପଥ୍ ତିଷ୍ଟାନ ଓ ସେବା କ୍ଷେତ୍ରରେ କାମ କରନ୍ତି। ସେମାନେ ଜୀବନ ଆଧୁନିକ ସୁବିସାନ୍ଧନ ହଁ ଆ ସ ସୁବିଧା ସମ୍ପୂର୍ଣ୍ଣ ହୋଇଇଥାଏ। କିନ୍ତୁ କାମର ଚାପ ମଧ୍ୟ ଅଧିକ। ଥାଏ ସହରରେ ଶିକ୍ଷାର ସୁବିଧା କିପରି ଥାଏ କହିଲ ତମେ?
ସହରରେ ଅନେକ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ପ୍ରଶିକ୍ଷଣ କେନ୍ଦ୍ର ଥାଏ। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇବା--ର ସୁଯୋଗ ପାଆନ୍ତି। ଏ ସୁବିଧା ସେମାନଙ୍କର ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିଥାଏ। ସହରରେ ସ୍ବାସ୍ଥ୍ୟ ସୁବିଧା କିପରି ଥାଏ?
ସହରରେ ବଡ ବଡ ହସ୍ପିଟାଲ, କ୍ଲିନିକ ଓ ସ୍ଵାସ୍ଥ୍ୟ କେନ୍ଦ୍ର ଥାଏ। ଅଭିଜ୍ଞ ଡାକ୍ତର ଓ ଆଧୁନିକ ଚିକିତ୍ସା ସାମଗ୍ରୀ ଉପଲବ୍ଧ ଥିବାରୁ ଲୋକମାନେ ଉତ୍ତମ ଚିକିତ୍ସା ପାଆନ୍ତି।
କାଣା?
ଶୁଭିଲାନି ତମକୁ?
ନା